ହ୍ୟାଲୋ ହଁ। କଣ କରୁଚ।
ଶୋଇଚି।
ଆଛା ଖିଆପିଆ ହେଲାଣି ନା ହେଇନି।
ହଁଖାଇଥିଲି ପକୋଡ଼େ।
ପକୁଡି ଖାଇଥିଲେ।
ହୁଁ।
ଆପଣଙ୍କ ମୁଡ୍ ଭଲ ନାହିଁ କି ଏନ୍ତି ରାଗିକି କଥା ହଉଛନ୍ତି।
ନାଇଁ ଭଲ ଅଛି।
ଓହୋ।
ହୁଁ।
ଆଉ ଘରେ ସମସ୍ତେ କଁ କରୁଚନ୍ତି?
ବୋଉ ରୋଷେଇ କରୁଛି ଭାଇ ମନ୍ଦିର ଆଡେ ଯାଇଛି।
ଆଚ୍ଛା ଆଉ ଆଜି ରାତିରେ ରୋଷେଇ କଣ ହବ?
ଭାତ ଚିକେନେ ପନିରି।
ଆଚ୍ଛା ଭାତ ଖାଉଛନ୍ତି ନା ରୁଟି ଖାଉଛନ୍ତି ରାତିରେ ଆପଣ।
ମୁଁ ଖାଉଚି ରୁଟି ଆଉ ଚିକେନେ‌ ପନିରି।
ଆଚ୍ଛା କେତେ ପଟ ରୁଟି ଖାଉଛନ୍ତି ଆପଣ ରାତିରେ?
ପନ୍ଦର ପଟ ଖାଉଚି।
ଓହୋ ମୁଁ ତ ସେଇ କୋଡିଏରୁୁ ଚାଳିଶ ଭିତେରେ ଖାଏ।
ଓହୋ।
ହଁ।
ହଉ।
ଆଉ କଣ ଅବିକା କୋଉଠି ଅଛ କି?
ଗଛ ଉପରେ ଘରଟେ ତୋଳିଛି।
ଆଚ୍ଛା।
ହଁ।
ଏବେ କଣ ପାଠ ପଢା ପଢି ଚାଲିଛି ନା ସରିଲାଣି?
ମୁଁ ଘର ଘର ବୁଲି ବାସନ ମାଜୁଚି ପଇସା ଇନକମ୍ କରୁଚି।
ନା ନା ନା ମୁଁ କହିଲି ଆପଣ ଏବେ ପାଠ ପଢୁଛନ୍ତି ନା ପାଠ ପଢା ସରିଲାଣି?
ଆମର ସାରିକି ମୁଁ ଘର ଘର ବୁଲିକି ବାସନ ମାଜୁଚି।
ଆଚ୍ଛା।
ହଁ।
ନାଇଁ ସେଠି ମଶା ଖାଉଚନ୍ତି ନା ହେତିପାଇଁ। ହାଲୋ।
କୁହନ୍ତୁ।
ହଁ ଆପଣଙ୍କ‌ ଆଡେ ମଶା କାମୁଡୁଚନ୍ତି ନା?
ନାଇଁ ଆମ ଆଡେ ମାଛିଗୁଡାକ ନାକ ଭିତେରେ ଫସି ଯାଉଚନ୍ତି।
ଆଚ୍ଛା।
ହଁ।
ଆମ ଆଡେ ତ ବହେ ଜୋର୍ ଆଜି ଗରମ ହଉଚି ଆପଣଙ୍କ ଆଡେ ହଉଚି ନା?
ଆମ ଆଡେ ଏ ମୁଁ ତ ଆ ମୋ ପଛ ଆଡେ ଗୋଟେ ଏସିଟେ ଲଗେଇ ଦେଇଛି ଯେ ମତେ କାହିଁ ଗରମ ହଉ ନାହିଁ।
ଓହୋ ମୁଁ ତ ଶୁଣୁଥିଲି ଯେ ଆପଣଙ୍କ ଆଡେ ଗଛ କାଟି ଦଉଚନ୍ତି ଯେ ଅଧିକ ଗରମ ହଉଚି।
ନାଇଁ ଆମ ଆଡେ ତ ଗଛ ଲଗଉଛନ୍ତି ଆଜି ଲଗେଇଲେ ସକାଳେ ଗୋଟେ ଗଛ ଲଗେଇଲେ ଚାରଟାବେଳୁକୁ ହେଟା ବଡଟେ ହେଇଯାଇଥିବ ଆମର ଆଉ ଗଛ କାଟିଲେ କୋଉଠି?
ଓହୋ ଆଉ ବାରିରେ କଣ ଚାଷ କରିଚନ୍ତି?
ଆମର ବାରିରେ ଗୋବର ଚାଷ ହେଇଚି।
ଓହୋ ଆଉ କାକୁଡ଼ି?
କାକୁଡି ଆମର ହେରା ଖାଉନୁ।
ଓହ ଜହ୍ନି?
ହେରା କଣ ଆମେ ଜାଣିନୁ।
ଆଚ୍ଛା ଆଉ ବାଇଗଣ?
ବାଇଗଣ ଆମର ଏରା ହଉଚି ଗୋଟେ ଭେଣ୍ଡି ଗଛରେ ବାଇଗଣ ଆସିଥିଲା ଭାରି ଯେ ଆମେ ଭୁଲ୍ ଭାବିକି ତାକୁ କାଟିଦେଲୁ ଗଛ ଟାକୁ ଏକାଥରେ ଓପାଡି ଦେଲୁ।
ଆଚ୍ଛା।
ହଁ।
ଲଙ୍କା ଗଛ ତ ଲଗେଇଥିବେ?
ହଁ ମୁଁ ବେଶୀ ରାଗ ଖାଏ ତ ଆମର ଲଙ୍କା ଗଛ ଟା ନିହାତି ଲାଗିଚି।
ଆଚ୍ଛା।
ହଁ।
ଦେହଟା ଖରାପ୍ ହେଇଚି ବୋଧେ ଆପଣଙ୍କର।
ହଁ ବହୁତ୍ ଜୋର୍ ସେ।
ମୋ ଦେହ ବି ତ ଖରାପ୍ ହେଇଯାଇଚି ଆଉ।
କଣ୍ ଏକାଥରେ ଦି ଜଣ ଯାକର।
ହଁ ପା।
ସେମିତି କେମିତି?
ହଁ ହେଇତ ଯାଇଚି ଏବେ କାରଣ ପାଗଟା ବଦଳୁଚି ନା।
ଆଚ୍ଛା।
ହଁ ଆଉ ଆପଣଙ୍କ ଗାଁ କେତେ ବଡ଼?
ଆମ ଗାଁଟା ମୁଁ ପା ହଉଛି ଦି ପାହୁଣ୍ଡରେ ବୁଲି ଆସିବି।
ଓହୋ ପୂଜା ପର୍ବ ପବାଣୀ ଟା ବହୁତ ହୁଏ ବୋଧେ ଆପଣଙ୍କ ଗାଁରେ?
ହଁ ଆମ ଘରେ ବା ସ ସବୁ ରଜ ମକର ସଂକ୍ରାନ୍ତି ଜାଗର ଆମ ଘରେ ବା ହୁଏ।
ମୁଁ କହିଲି ଆପଣଙ୍କ ଗାଁରେ ହୁଏ ନା ନାହିଁ?
ଆମ ଗାଁ ରେ ହୁଏନି ଆମ ଘରେ ହୁଏ ଆମ ଘରକୁ ସବୁ ଧାଆଁନ୍ତି।
ଓହୋ।
ହଁ।
ଆଉ ଆପଣଙ୍କ ବାବା କଣ କରନ୍ତି ଅବିକା?
ମୋ ବାବା ଆଉ ହଉଛି କଣ ତ ଅ ମୋ ବାବା ଜାହାଜ ଚଲାନ୍ତି।
ହଁ କହିବାକୁ ଟିକେ ଭାବିବାକୁ ପଡ଼ୁଛି ନା ଏଥିପାଇଁ।
ପାରାଦୀପରେ ଜାହାଜ ଚଲାନ୍ତି।
ଆଚ୍ଛା।
ହଁ।
ଆପଣଙ୍କ ଆଡ଼େ ବର୍ଷା ହେଇଥିଲା ନା ଆଜି?
ନାଇଁ ଆମ ଆଡେ ବର୍ଷା ହେଇନି ଆମ ଆଡେ ଆଜି ତ କୁଆପଥର ପଡିଥିଲା।
ଆଚ୍ଛା ଆଉ ଆପଣଙ୍କର ଗାଁରେ ଶିବ ମନ୍ଦିର ତ ଥିବ ଯାହା ହେଲେ ବି।
ଆମ ଗାଁ ବା କହୁଛି ଆମ ଘରେ ଜାଗର ଟା ହଉଛି ଆମ ଘରେ। ସେ ମନ୍ଦିରଟା ଆମ ଗାଁ ଆଡ଼େ କାଇଁ କଲେନୀ?
ଆପଣଙ୍କ ଗାଁରେ ଶିବ ମନ୍ଦିରର ଥିବ ନା ନାଇଁ ଏତିିକି କୁହନ୍ତୁ?
ଆମ ଗାଁରେ ନାହିଁ ଆମ ଘରେ ଅଛି ଜାଣିପାରୁନାହାନ୍ତି ନା କଣ?
ନା ନା ନା ମନ୍ଦିର ଟା ମନ୍ଦିର ଟା କେମିତି ଆପଣଙ୍କ ଘର ଭିତରେ ପଶିଗଲା କୁହନ୍ତୁ?
ମୁଁ କଣ କହୁଛି ମନ୍ଦିର ଟା କଣ ଆମ ଘର ଭିତରେ ବୋଲି କଣ ଆମ ରୁମ୍ ରେ ହେଇଛି ନା କଣ? ଆମ ବାରିଆଡ଼େ ପା ଶିବ ମନ୍ଦିର ଟା ଅଛି ଆଣି ପାରୁନାହାନ୍ତି ମୁଁ ବା କହୁଛି ଆମ ଆମ ଘରେ ଜାଗର ଟା ହଉଛି ମକର ଟା ହଉଛି ତମେ ବୁଝିପାରୁନ। ଶୁଣ ଶୁଣ ଆମ ଘରେ ଜାଗରଟା ହଉଛି ମକରଟା ହଉଛି ମକର ହଉଛି ମାନେ ଆମ ଘରେ ଯାହେଲେ କୋଉଠି ଚଣ୍ଡି ମନ୍ଦିରଟେ ଥିବ ଶିବ ମନ୍ଦିରଟେ ଥିବ କହୁଅନ୍ତି ଆମ ଗାଁ ରେ ସେମିତି କେମିତି?
ଆରେ ତମ ଗାଁଟା କଣ ତମ ଗାଁ ଭିତରେ ତମ ଘର ଯାଉନି କି?
ଆମ ଘର ତ ଗୋଟେ ପଡ଼ିଆ ଆଡ଼େ ଗାଁ ଭିତେରେ କେମିତି ହେଲା?
ଆଚ୍ଛା ଆପଣଙ୍କ ଗାଁଟାରେ ହେଲା କି? ଆପଣ ଗାଁ ଟା ଅଲଗା ଆଉ ଘର ଟା ଅଲଗା?
ହଁ ନିଶ୍ଚିନ୍ତ।
ଆଚ୍ଛା ଆଉ ତାହେଲେ ଯଉ ଗାଁରେ ଅବିକା ରହୁଛନ୍ତି।
ହଁ।
ହାଲୋ
କୁହନ୍ତୁ?
ମୁଁ କହିଲି ଯୋଉ ଗାଁ ର ଅବିକା ରହୁଛନ୍ତି
ଆଜ୍ଞା।
ସେଠି ଯାହା ହେଲେ ବି ଶିବ ମନ୍ଦିରଟେ ଥିବ ନା ନାହିଁ?
ଆମ ଗାଁ ରେ ଶିବ ମନ୍ଦିର ନାହିଁ ଆମ ଘରେ ଶିବ ମନ୍ଦିର ଅଛି।
ହଉ ଆପଣଙ୍କ ଘରେ ମୁଁ ର କହିଲି ଯେ ହଁ ଆପଣଙ୍କ ଘରେ ଅଛି ଆପଣଙ୍କ ଗାଁ ରେ କେତେଟା ଅଛି?
ଆମ ଗାଁ ଟୋଟାଲ୍ ନାହିଁ ସବୁ ଗାଁ ଲୋକ ଆମ ଘରକୁ ଧାଆନ୍ତି।
ଓହୋ ଆପଣଙ୍କ ଘରକୁ ତାହେଲେ ସବୁବେଳେ ଗାଁ ଲୋକ ଧାଆନ୍ତି?
ହଁ ନିଶ୍ଚିନ୍ଦ ମନ୍ଦିରଟା ଯେହେତୁ ଅଛି ଆଉ ଆମ ଘରକୁ ଆଉ କୁଆଡ଼େ ଯିବେ?
ଆଚ୍ଛା। ଯେ ସେଠି ମନ୍ଦିରରେ କଣ ହୁଏ?
ଟିକେ
ଆପଣ ସିଆଡ଼େ ନ କଥା ହେଇକି ଇଆଡ଼େ କଥା ହଉନାହାନ୍ତି ଆପଣ ମୋ ସହ କ ଥା ହଉଛନ୍ତି ତ ସିଆଡ଼େ କାଇଁ ବ୍ୟସ୍ତ ରହୁଛନ୍ତି?
ମୁଁ କୁଆଡ଼େ ବ୍ୟସ୍ତ ରହେନି।
ହଁ ମୁଁ କହିବି ଆପଣଙ୍କୁ ପଛରେ ତ ଏଇଠ ଏଇଠି କୁହନ୍ତୁ? ମୁଁ ହେ କଥା କହୁନି ଯେ ମୁଁ କହୁଛି ଆପଣଙ୍କ ଆଡ଼େ ବେଲପଣା ତ କରିକି ପିଉଥିବେ?
ଆମ ଆଡ଼େ ବେଲ ପଣା ତ ହୁଏନି?
କଦଳୀ ଗଛ ତ ଥିବ?
କଣ କହିଲେ?
କ ଳୀ ଗଛ।
ସୁବୁନି
ମୁଁ କହିଲି ଯେ ଆପଣଙ୍କ ଘରେ କଦଳୀ ଗଛ ଲଗେଇଥିବ?
ଆମ ଘରେ ହଁ କଦଳୀ ଗଛ ଲାଗିଛି କଦଳୀ ଗଛ ଲାଗିଚି। କଦଳୀ ଗଛ ଲାଗିଚି କିନ୍ତୁ କଦଳୀ ଗଛରେ କଦଳୀ ହଉନାହିଁ।
ଆଉ ତାହାଲେ କଣ ହଉଚି? ଆଚ୍ଛା ତାହେଲେ ଏବେ କେତେ ପଇଡ଼ ସବୁ ଆସିଚି ଗଛ ରୁ?
ତିନି ଚାରି ବସ୍ତା ଖଣ୍ଡେ ଆସିଛି।
ଓହୋ ସେଇ କାରଣ, କଦଳୀ ଗଛରେ ଯଦି ନଡ଼ିଆ ରହିଥିଲା କଣ ଗଛଟା ଭାଙ୍ଗିଗଲାନି?
ନାଇଁ ଭାଙ୍ଗିନୀ ତ କହିଲା
କଣ ଟା?
ରହିଲା ଭାଙ୍ଗିଲାନି ତ।
ଆଚ୍ଛା। ତାହେଲେ ଆପଣଙ୍କ ଘର ଉପରେ ତ ଗୋଟେ ହେଲିକପ୍ଟର ପଙ୍ଖା ଲାଗିଥିବ? ହ୍ୟାଲୋ।
ମୁଁ କହିଲି ଯେ, ଆପଣ ମୋ ସହ କଥା ହୁଅନ୍ତୁ, ଇଆଡ଼େ ସିଆଡ଼େ ନୁହଁ।
ଆ ଆପଣଙ୍କ କଥା ଟା ଶୁଣିକି ମତେ ଟିକେ ହସ ଲାଗିଲା ତ, କୁହନ୍ତୁ।
ହଁ ହ, ମୁଁ କହିଲି ଆପଣଙ୍କ ଛାତ ଉପରେ ତ ଗୋଟଏ ହେଲିକପ୍ଟର ପଙ୍ଖା ଲଗାଇଥିବେ।
ଲାଇନ ଟା ଲାଗିନି।
ନାଇଁ ଆପଣଙ୍କ ଯାହାହେଲେ ଗୋଟେ ବଡ ଘରଟେ ମନ୍ଦିର ପଶି ଯାଉଛି ନଡ଼ିଆ ଗଛ ପଶି ଯାଉଛି, କଦଳୀ ଗଛ ପଶି ଯାଉଛି, ଯାହାହେଲେ ଗୋଟେ ହେଲେ ପଙ୍ଖା ନଗାଇଥିବ ଯାହା ହେଲେ, ଉଡ଼ିକି ଯିବା ପାଇଁ ଆଡ଼େ ସିଆଡ଼େ
ନାଇଁ ନାଇଁ ଆମର ହେଲିକପ୍ଟର ପଙ୍ଖା ଲାଗିନି, ଆମର ଟ୍ରେନ ଚକା ଲାଗିଛି।
ଆଚ୍ଛା। ଆକାଶରେ ଓଡ଼ିଆର ଇଚ୍ଛା ନାହିଁ, ସେଥିପାଇଁ ଆପଣ ମାଟିରେ ବୁଲୁଛନ୍ତି ଆଉ।
ଆମର ଆକାଶରେ ଉଡ଼ିଆ ପାଇଁ ଇଚ୍ଛା ନାହିଁ।
ଆଚ୍ଛା ଯାହାଲେ ବି ଏ ରଥଯାତ୍ରା ବି ଆପଣଙ୍କ ଆଡେ ହଉଥିବ ତ ସେଇଠି କଣ ଟ୍ରେନ ଚକା ଲଗାନ୍ତି?
ନ ଆମର ଏଠି ରଥଯାତ୍ରା ହଉଛି ଯେ ଆମ ଆମ ଆମ ଘର ଟା ଏତେ ବଡ ଯେ, ଆମ ଘର ଚାରିପାଖ ରଥ ଟା ବୁଲି ଯାଉଛି ସରିଲା। ଗାଁରେ କଣ ବୁଲିବ? ହଁ
ତାହେଲେ ଆପଣଙ୍କ ଘର ଟା କେତେ ମାଇଲ ଫୁଟ ହବ ମତେ କହିଲେ ଟିକେ? ଡେସିମିଲ ଅନୁସାରେ।
ମୁଁ ତ ପାଠ ପଢିନି।
ଯଦି ପାଠଢି ନାହାନ୍ତି, ତାହେଲେ ଆପଣ କେନ୍ତି ଜାଣିଲେ ଯେ, ଆପଣ ଘର ଟା ବହୁତ ବଡ଼ ଯେ ରଥଟା ବୁଲିଆସିଲା। ହେଲେ ଆପଣଙ୍କର ନା ପାଇଲା।
ସେମିତି ସେମିତି।
କଣ ସେମିତି?
ତ ଆଖି ପାଉନି ବା ଘରକୁ କହିବିନି ବଡ ଆଉ କଣ କହିବି ଟୁଙ୍ଗି।
ହଉ ଆପଣ କହୁଛନ୍ତି ଯେ, ସେଇଟା ବଡ ବୋଲି ଟୁଙ୍ଗି ବୋଲି ଜାଣିପାରୁନାହାନ୍ତି। ତ ଯାହା ହେଲେ ବି, ଆପଣଙ୍କ ଘରେ ଆପଣ ବଡ ପିଲା ହେଲେଣି। ଯାହାହେଲେ ଘରଟା କେତେ ଡେଶୀ ମିଲ୍ କି ତ କେତେ ସ୍କୋୟାର୍ ଫୁଟ୍ ଯାହେଲେ ଆପଣ ଜାଣିଥିବେ ନା?
ନା ମୁ ତ ତ ପାଠ ପଢନି।
ଆଉ।
ଗନ୍ଧେଇଲା।
ଶୁବୁନି?
ଆଉ ଆଜି ବୋଧେ ହସ ଲଡୁ ଖାଇଛନ୍ତି, ଆଉ ସେଥିପାଇଁ ଆଜି ଆପଣ ବହୁତ ହସୁଛନ୍ତି।
ହଁ
ନୁହଁ କି?
ୱାନ ପାଡ଼ି ଦେଲେ।
ନାଇଁ ସେମିତି କିଛି କୁହନି ଆଉ। ଆପଣଙ୍କ ଆଡ଼େ ଗଣେଶ ପୂଜା ତ ହଉଥିବ।
ହଁ ଆମ ଘରେ ହଉଚି ଗଣେଶ ପିଲା।
ମୁଁ ଆପଣଙ୍କୁ କିହିଜି ଆପଣ ଗାଁରେ ଆପଣ ଘର କଥା ଉଠାନ୍ତୁ ନି ମୁଁ ଘର କଥା ପ ଚାରିନି ଆପଣଙ୍କୁ ଆପଣଙ୍କ ଗାଁ କଥା କୁହନ୍ତୁ ମୁଁ ଯେତିକି ପଚାରିଲି ଆପଣ ହେ ତିକି କହନ୍ତୁ ଆପଣଙ୍କ ଗାଁ କଥା କୁହନ୍ତୁ ଆପଣଙ୍କ ଘର କଥା କୁହନ୍ତୁନି।
ଆମ ଆମ ଗାଁରେ ମୁଁ ରହୁଛି ନା ଆପଣ ରହୁଛନ୍ତି।
ମୁଁ କହିଲି ଯେ ଆପଣଙ୍କ ଗାଁ କଥା କୁହନ୍ତୁ ନା କି ଘର କଥା।
ମୁଁ ସେଇଟା କହୁଛି ଆମ ଗାଁରେ କୌଣସି ପର୍ବପର୍ବାଣୀ ହୁଏନି ଆମ ଘରେ ସବୁ ହୁଏ। ଜାଣି ପାରୁନାକି ମୁଁ ସେତେବେଳୁ କଣ କହୁଛି ଆମ ଘରେ ପା ସବୁ ହଉଛି।
ଆପଣଙ୍କ ଆପଣଙ୍କ ଗାଁରେ କିଛି ହୁଏନି।
ନାଇଁ କିଛି ହୁଏନି।
ଆପଣଙ୍କ ଗାଁରେ କେତେ ଲୋକ ରହୁଛନ୍ତି?
ଆମ ଗାଁରେ ବହୁତ ଲୋକ ଲୋକ ରହୁଛନ୍ତି।
ଆଚ୍ଛା ସେମାନେ ଯେତେବେଳେ ବି କିଛି ଧରକ ରଥଯାତ୍ରା ହେଲା କି ଗଣେଶ ପୂଜା ହେଲା। କି ଆଉ ସରସ୍ଵତୀ ପୂଜା ହେଲା। କି ଦଶହରା ହେଲା ତ ସେଥିପାଇଁ କଣ ଗାଁରେ ନକରି ତମ ଘର ଭିତରେ ପସନ୍ତି?
ଆମ ଘର ଭିତରେ କଣ ପଶିବେ ଘର ବାହାରେ ବାହାରେ କଣ ମନ୍ଦିର। ଆଉ କଣ କଣ ମନ୍ଦିର ସେ ରଥ ଗଣେଶ ଠାକୁର କଣ ଆମ ଘରେ ହଉଛି ନା କଣ। ଆମ ଘରେ ହଉନି ଆମ ଆମ ଘ ଘରେ ହଉନି ଆମ ଘର ବାହାରେ ହଉଚି ମୁଁ କହୁଚିବା ଆମର ଘର ଟା ବହୁତ ଘରଟା ତ ବହୁତ ବଡ କିନ୍ତୁ ଆମର ଜାଗା ବହୁତ ବହେ ଅଛି ହେଲା।
କିଆଁ ଆପଣ ଗୋଟେ ବାଉଣ୍ଡରୀ ପକେଇକି। କଣ ଘର ପାଖେରେ ସବୁ ମନ୍ଦିର ସବୁ ରଖିଛନ୍ତି ଗୋଟେ ବାଉଣ୍ଡରୀ ଭିତରେ ଆପଣଙ୍କ ଘର ମନ୍ଦିର ସବୁ ଯାଉଚି।
ହଁ।
ଆଚ୍ଛା କୋଅ ଟାକୁ ବି ତ ସେ ମନ୍ଦିର ଭିତରେ ପାଖରେ ରଖିଥିବେ ତାହେଲେ।
କଣ କହିଲେ?
କୂଅଟା କୂଅଟା।
କୁଅଟା ହଁ କୂଅଟା ଆମର। ହଁ ହଉଛି କଣ ତ ମାନେ ମାନେ ଆମ ଘର ଆଡକୁ ପ ସେଇଁଲା ବେଳକୁ ଡାହାଣ ପାଖକୁ ଆମର କୂଅଟା ଏବେ ହେଇଛି।
କଣ ହେଇଛି?
କୁଅ କୁଅ।
ନାଇଁ ଆପଣ କଣ ଗୋଟେ କହିଲେ ମୁଁ ବୁଝିପାରିଲିନି।